ଏବେ ଖାଇଲି।
କଣ ଖାଇଲ?
ବରା ଗୁଗୁନି। ଆଉ ଗୁପ୍ ଚୁପ ହଁ। ହ୍ୟାଲୋ। ହ୍ୟାଲୋଉ ହଁ।
ହଁ କୁହନ୍ତୁ କଣ ହେଇଚି ଆପଣଙ୍କର?
ମୋର କଣ ହବ? ମୋର ମୁଁ ଟିକେ ଫାଙ୍କା ଥିଲି ମୁଁ କହିଲି ଟିକେ କଲ୍ ଫଲ୍ କରିଦିଏ ଆଉ।
ଓହୋ ଫାଙ୍କା ଥିଲ?
ହଁ କିଛି କାମ ଧନ୍ଦା ନାହିଁ ଖାଲି ବୁଲୁଚି।
ଆଜିର ଟପିକ୍ ହଉଚି ବେକାରି ସମସ୍ୟା ବୃଦ୍ଧି ହେବାର କାରଣ?
ବେକାରି ସମସ୍ୟାର ହୁଁ ବେକାରୀ ସମସ୍ୟା ବୁ ଦ୍ଧି ହେବାର କାମ ହେଉଚି ଅଳସୁଆ ଦ୍ଵିତୀୟ ହେଉଚି କିଛି କାମ ଧାମ୍ବ ନ କରିଆ ମନ ନକରିଆ ଖୋଡ଼ିଆ ହୁଁ ସେଇଥିପାଇଁ ବି ବେକାରୀମାନେ ବଢ଼ୁଚନ୍ତି ଅଧିକ।
ହୁଁ। ତାପରେ?
ହୁଁ ତାପରେ ଆହୁରି ବହୁତ ପଏଣ୍ଟ ଅଛି। ମୋତେ
ଏଇଟା ଆପଣ କୁହନ୍ତୁ ମୁଁ ତ ଆପଣଙ୍କୁ ପଚାରିଚି ନା। ତ ଏଇ ଏଇ ଯେ ମାନେ ଦିଟା ରିଜ ଦିଟା ତ କହହବନି ନା ଦିଟା ସମସ୍ୟା ଦେଇଦେଲେ ହବ କି? ଦଶଟା ସମ ଦଶଟା ଆପଣଙ୍କୁ କହିବାର ଅଛି।
ଦଶଟା ପଏଣ୍ଟ କଣ ମନରୁ ଭାବିକି ଏନା କହିହେବ?
ହଁ କୁହନ୍ତୁ କୁହନ୍ତୁ ଭାବିକି କୁହନ୍ତୁ କିଛି ଅସୁବିଧା ନାହିଁ ଆପଣ କୁହନ୍ତୁ। କହିବାକୁ ପଡିବ ଆପଣଙ୍କୁ ଦଶଟା ଯାହାବି ହେଲେ ଦେଫ-ମାନେ କହିବାକୁ ପଡିବ ଆପଣଙ୍କୁ।
ଆ ହଁ ହଉ। ଦଶଟା ପଏଣ୍ଟ ଭିତରୁ ଦୁଇଟା ପଏଣ୍ଟ ତ ମୁଁ କହିଦେଲି। ତୃତୀୟ ପଏଣ୍ଟ ହେଲା ତୃତୀୟ ପଏଣ୍ଟ ହେଲା
ପ୍ରଥମ ପଏଣ୍ଟ ହଉଚି ଆପଣଙ୍କର ଅଳସୁଆମୀ। ଅ ତାପରେ ଆପଣ କହିଲେ ଖୋଡିଆମି ଯୋଉଟା କି ମାନେ କାମ ଦାମ କରୁନଥ ଅଳସୁଆ ଆଉ ଖୋଡ଼ିଆମି ଦିଟା ସରିଲା। ତାପରେ?
ଜମା କାମ କରିବା ପାଇଁ
ସେଇଟା ଆପଣଙ୍କୁ କହିବାକୁ ପଡିବ।
କାମ କରିବା ପାଇଁ ଜମା ମନ ବଳାଉନଥିବା।
ହଁ ସେଇଟା ତ ସେ ଗଲା ଅଳ ଯୋଉ ଅଳସୁଆମୀ ଖୋଡିଆମି ରେ ଗଲା ତାପରେ?
ହଁଁ ଆଉ କଣ? ଆଉ କଣ ଅଛି?
ଲୋକ ସଂଖ୍ୟା ଅଧିକ ହେବାରୁ କୌଣସି କି ନା କାମ ମିଳୁନାହିଁ। ତାପରେ ବହୁତ ଯେତେବେଳେ ଜନସଂଖ୍ୟା ବୃଦ୍ଧି ହଉଚି ସେତେବେଳେ ତ ଆଉ କଣ କରାଯାଇ ପାରିବ। ଆମ ମାନେ ରୋଜଗାର କମ ହେଇଗଲେ ଆମେ ଚଳିବା କେମିତି ସେଥିପାଇଁ ପିଲାମାନେ ବେକାରି ଏଇଟା ହଉଚି ବେକାରୀ ସମସ୍ୟାର ଉଦାହରଣ।
ହଁ।
ଠିକ ଅଛି ଆପଣଙ୍କର ଏବେ ତ ରଜ ଯାଇଚି ରଜ କେମିତି ସେଲି
କେମିତି ଆପଣ ପାଳନ କଲେ? ତିନିଦିନ ଯାକ ରଜ ଯାଆନ୍ତି ନଈ କି ଗାଧେଇବା ପାଇଁ।
ହୁଁ ଆପଣଙ୍କ ଆଡେ ପାଞ୍ଚ ଆମ ଆଡେ ପାଞ୍ଚ ଦିନ ରଜ। ଆପଣଙ୍କର କେତେ ଦିନ ରଜ ତିନି ଦିନ ନା ପାଞ୍ଚ ଦିନ?
ଆମର ତିନି ଦିନ ରଜ ହଁ।
ହଁ ତିନିଟା ରଜ ର ନାଁ କହିଲେ କଣ କଣ?
ଫାଷ୍ଟଟ ରଜ ସେକେଣ୍ଡ ରଜ ଥାର୍ଡ ରଜ।
ଫାଷ୍ଟ ହଉଛି ପହିଲି ରଜ ସେକେଣ୍ଡ ହଉଛି ରଜ ସଂକ୍ରାନ୍ତି ଥାର୍ଡ ହଉଛି ଭୂମି ଦହନ। ତ ପରେ ହଉଚି ବାସୁମତୀ ସ୍ଥାନ। ହେଲା ଚାରିଟା ହେଲା ଫାଷ୍ଟ ଯୋଉଟା ପ ଯୋଉ ସଜବାଜ ଅ ସଜବା ପାଞ୍ଚଟା ରହୁଛି ଆମର ଆପଣଙ୍କର?
ଆମର ତ ତିନିଟା ରଜ। ହଁ ନା ନା ନା
ଆଉ
ପ୍ରସିଧ ସ୍ଥାନ ହୁଏ କିନ୍ତୁ ସେଦିନ ରଜ ନଥାଏ। ରଜ ହୋଇନଥାଏ। ଆରାଧ୍ୟ କେବଳ
ହ ଠିକ ଅଛି ଆପଣ ରଜରେ କୁଆଡେ ଗଲେ ଫାଷ୍ଟ ରଜରେ କଣ କଲେ ବୁଲାବୁଲି
ଫାଷ୍ଟ ଉଠିିଲି ଫାଷ୍ଟ ରଜ। ସେଦିନ ଫାଷ୍ଟ ଦିନ ଉଠିଲି ଦାନ୍ତ ଫାସ ଗସିଲି ନଈକ ଗଲି ଜଣଗୁଡ଼ାକ କେହିଟା ଗଲେଣିି ମୁଁ ଏକାଠିଆ ଗଲି ସେଠି ଟିକେଏ ଧାନ
ନଈଟା ପାଠରେ
ଗୋଟ କିଲୋମିଟର।
ଗୋଟେ କିଲୋମିଟର ଆପଣ ନଈକିରି ଯାଇ ଗାଧୋଇକି ପଳେଇଆସେ
ହଁ ଚାଲି ଚାଲି ମୁଁସଦାବେଳେ ସହୁଲମମ୍ବେଲେ ଯାଇଁ ପଳେଇ ପକେଇକି
ଆଉ ଆପଣଙ୍କ ଯୋଉ ଗୁଡି ଉୁଡା ପ୍ଲାନିଂ ଗୁଡି ଫୁଡି କିଛି ଉଡଉଛନ୍ତି ନା ଉଡଉନାହିଁ।
ନା ଗୋଡ଼ିବା ପଳେଇଲାଣି ସବୁ ଏବେ ଜେନେରେସନ୍ ଟିକେ ଅଧିକ ଉପରୁ ପଡ଼ିଲଣି ନା ସେଇଥି ହଁ ସେଥିରେ ଆଉ ଜମା ଖ ହୁଁ ହଁ ଆଉ ସେ ଆଉ ଉଡ଼ାଉଡ଼ି ହେଉନି। ଆଉ କଣ କଥାକୁ ଟିକେଏ କଲି ଧ୍ୟାନ କଲି ଟିକେ ଠାକୁରଙ୍କ ନାଁ ପାନିଲି। ଚପ ହପ କଲି ତାପରେ ପୁଣି ଗାଧୋଇଲି ଗାଁ ରୋଡ଼ ଥିଲାଟେ ସେ ଆଉ ଗଲାନି ମୁଁ ଆ କରିି କରିି କରିି କରି ନଟ ଆଟା ବେଳେକି ଆଠଟା ବେଳେ ଆଇନି ତାର ଫୁଣି ଗାଧୋଇନି ମିଶାଇଛ ତାପରେ ଫୁଣି ଖାଇଲି। ପିଲି ଡ୍ରେସ୍ ଫ୍ରେସ୍ ପିନ୍ଧିଲେି ତାପରେ ପୁଣି ଟିକେ ଦିନମାନର ଫାଷ୍ଟ ରଜ ଦିନ ତ କୁଆଡ଼େ ଯାଇିନଥିଲି।
ଆଜ
ନା ନା ଯାଇଥିଲି ନା ଯାଇଥିଲି। ଜଣକ ତୁ ରଜ ଗୋଟେ ଦେଇହେବ ତାଙ୍କ ଘରକୁ ରଜ ଭାର ନେଇକି ଯାଇଥିଲି।
ଓ ଦେଇ ହବ ମାନେ କିଏ ଆପଣଙ୍କର ସେ
ଆରେ ବାପାଙ୍କର ବାପାଙ୍କର ଭଉଣୀ ହ ପିଇସୀ। ହଁ
ଯାଇଥିଲେ କଣ କଣ ସବୁ ସମାନ ଜିନିଷ ନେଇକି ଯାଇଥିଲେ। ଏମିତି କି ଯାହା କିଛି ନିଅନ୍ତି ନା ଖାଲି ଖାଲି ପଳାନ୍ତି।
ଖାଲି ଖାଲି ନୁହ। ଚେନ୍ନାଇରେ ରହ। ନାଇ ନାଇ ଆମ୍ବ ଆମ୍ବ ବିକିଣି ନେଇ ଯାଇଥିନି ଆଉ ପଣସ ମିଠା ଆଉ କଦଳୀ ମୁଁ ବିସ୍କୁଟ୍ ମିକ୍ଚାର୍ ଏତିକି ନେଇକି ଯାଇଥିନି ଆଉ ଜଣେ ବି ଗୋଟେ ପିଲା ଯାଇଥିଲା ହ
ହୁଁ
ହ୍ୟାଲୋ
ଆଜ୍ଞା
ହଁ ସବୁ ଶୁବୁଛି ଶୁବୁଛି ଆମ୍ବ ପଣସ ସେ ନେଇକିଯାଇଥିଲ ତାପରେ ସେଠି ଦେଇଦେଲି ସାଙ୍ଗେ ସାଙ୍ଗେ ପଳେଇଲି ଦେଇଗଲେ ଖାଇ ଦେଇ ଯାଉନୁ ମୁଁ କହିଲି ନା ନା ମୁଁ ଆଉ ଟିକି ଆସେଇ ମିଛ କଥା କହିଦେି
ଆ କଣ ବିରିୟାନୀ ବିରିୟାନୀ କଣ ଗୋଟେ ହଉଥିଲା ବଗରା ସେଇ
ଉ ନା ନା ଭ
ହୁଁ
ନା ବିରିୟାନୀ ଫିରିୟାନୀ ସେ ଦେଇ ଘର ନୁହଁଇଏ ଆଉ ଗୋଟେ ଦେଇ ତାଙ୍କ ଘରୁ ଯାଇ ତିନି ମୋ ବୋଉ କହିଥିଲା ବିରିୟାନୀ ହବ ବୋଲି ମୁଁ ଲୋଭରେ
ହଁ ସାଧା ନା ନିରାମିଷ
ଆମିଷ ନା ଆମିଷ ଆମିଷ ତାପରେ ସେଠିକି ତ ସେ ଦେଇ ଘରକୁ ଯ ଯାଇଥିଲି ସେ ଆଇଁଷ ଆଇଁ କିଛି କରିନି ଖାଲି ଖାଲି ଯାଇନି ବା ଉପରୁ ବର୍ଷା ପକେଇଲା ବାଟରେ ତାଙ୍କପୁରା ଓଦା ହେଇ ହେଇ ବର୍ଷା ରେ ପୁରା ଓଦା ହେଇ
ଆଛା ଓଦା ହେଇକି ଆସିଲ ତାପରେ ତାପରେ କଣ ହେଲା ପୁଣି
ତାପରେ କିଛି ନାହିଁ ସେଇଟା ସେ ସେଦିନ ଗଲା ତାପରେ ଦେଇ ଘର ବି ଯାଇଥିଲିନି ଯେଉଁ ଆମ୍ବ ପଣସ ମିଠା ମିଠା ସପୁରି ଆ -ମିଠା ଫିଟା ନେଇକି ଯାଇଥିନି ଏଠି ଦୁଇ ଦିନି ତାପରେ ଚୁଇଁ ଘର ଚୁଇଁ ଘରଟି ଥିଲା ଗୁଡ଼େ କଣ
ହଉ ଚୁଇ କିଏ ଚୁଇ କିଏ?
ଆ ହାଲୋ
ହୁଁ
ସେ ଗୋଟେ ସାଙ୍ଗଟିେ ଯାଇଥିଲା କଣ ତାଙ୍କ ତାଙ୍କର କଣ କାହାର ଭାର ଦବାର ଥିଲା ତାଙ୍କ ତଳେ ଯାଇଥିନୁ ଦେଇ ଦେଇକି ଆମେ ଗଲୁ ମହାବିନାୟକ ବୁଲିବାକୁ
ଓହୋ ମହାବିନାୟକ ଯାଇଥିଲା ତାପରେ କଣ କଣ
ମହାବିନାୟକ ଗଲୁ ବୁଲିିଲୁ ପାହଚ ଚ ଡିଲୁ ପାହାଚ ଚଢ଼ିକି ଆସିକି ଫଟୋ ବ୍ଲଗିଙ୍ଗ କରିକରି ଯାଉଛୁ
ମାନେ ଫାଷ୍ଟ ରଜ ଟା ଏମିତି ବୁଲାବୁଲି ଦେଇ ଘରକୁ ଏସବୁରେ ପଳେଇଲା ହୁଁ ତାପରେ ଆସିବି ରାତିରେ ଖାଇକି ଶୋଇ ପଡ଼ିଲେ ତାପରେ ପୁଣି ସେକଣ୍ଡ ରଜରେ କଣ ହେଲା
ସେକେଣ୍ଡ ରଜଦିନ ଫୁଣି ସେୟା ଖାଇ ପିକି ନ ଗାଧୋଇ ଫାଇକି ନଈକି ଯାଇଥିନୁ ଗାଧୋଇ ଫାଧୋଇ ଆଇଲୁ ପୁଣି ଖାଇ ଦେଇକି ଡ୍ରେସ୍ ଫେସ୍ ଫଣି ହଁ ବୁଲାବୁଲି ନା ଆଉ କେହି ବା କୁଆଡ଼େ ଯାଇଥନ୍ ତ କୋଉଠିକି ଗୋଟେ ଯାଇଥିନୁ କୋଉଠି କି ଯାଇଥିଲା ମନେପଡୁନି କଉଠି ବିିଯାଇ ନା ନା ଆଖଣ୍ଡଳ ମନି ନୁହଁ ଆଉ ଗୋଟେ କଣ ରହ ମନେ ପକେଇ କହୁଛି ମନେ ପକେଉଛି ମନେ କୁଚି ଟିକେରୁଅ ଟିକେରୁଅ। ନା ନା ମିନି କେଦାରନାଥ ନୁହଁ ଆଉ ଗୋଟେ କଣ ଦେଖୁଛି କ
ସାଇମଦିର।
ମ୍ୟାପ ରେ ମାଡ଼ିିନି ସର୍ଚ୍ଚ କରିଥିଲି ମୁଁଟିକେ ଦେଖିଦି କଣ ଲେଖା ହେଇଛି। ଟିକେ ରୁହ ଟିକେ ରୁହ ଟିକେ ରୁହ। ଆ ନା ଶିବଙ୍ଗ ମନ୍ଦିରନୁହଁ। ଆଉ କୋଉ ମନ୍ଦିର ତାହାହେଲେ। ଶିବ ଫିବ ମଦିର ବୋଧେ।
ଶିବ ମନ୍ଦିର ଯାଇନଥିଲା?
ଶିବ ମନ୍ଦିର ହିଁ ଯାଇଥିଲୁ ଗୋଟେ। କିନ୍ତୁ ନାଡ଼ଙ୍ଗର ମନ କପିିଲସ ହଁଁ। ବା ଠିକ୍ କହିଲେ।
ବହୁତ ବାହାଚ ହେଇଥିବ ତ ଏତେ ବାଟ
ଚଉଦଶ ପାହାଚ ତା ଉପରକୁ ଆହୁରି ଅଛି ପାହାଚ ଯିଏ ଖାଲି କହୁଛନ୍ତି ଚଉଦଶ ପାହାଚ।
ଓ ଏତେ ପାହାଚରେ ଆପଣ ମାନେ ଚଢ଼ି ଚଢ଼ି ଚଢ଼ି ଚଢ଼ି ପଳେଇେଲେ କି
ହଁ। ସବୁ ଲୋକ ଯାଇଛନ୍ତି ହଁ। ହଁ ଚୋଉ ଦଶ କହିଲେ ଚଉଦ। ତା ଉପରେ ହେଟା ଖାଲି ଚଉଦଶ ଫାରା ଠାକୁରଙ୍କ ଦେଇ ଯିବା ପାଇଁ ତାପରେ ଆହୁରି ଉପରକୁ ପହାଚ ମେନ୍ ଠିକ୍ ଅଛି।
ଠାକୁର ଦର୍ଶନ କଲ ନା କଲନି।
ଠାକୁର ଦର୍ଶନ ଏତେ ଲୋକ ରଜଦିନ ଠାକୁର ଦର୍ଶନ ହେଇପାରିଲାନି ଆମେ କଣ କୁ ନା ଫାଷ୍ଟେ ଫ୍ରିରେ ଖାଇଦେଲୁ। ଇଏ ଖାଇସାର ହଁ ମାଗଣା ରେ ଦିଆ ହଉଥିଲା। ହଁଠାକୁ ନା ନା ଠାକୁରଙ୍କର ର ପ୍ରସାଦ ହଁ ହଁ। ମିଟି, ଖାଇବ ସେଇ ଭାତ ଡାଲମା ଆଉ ଖଟା ଘାଣ୍ଟ ଏୟାଆଉ। ମିଳା ଖାଇଦେଲୁ ତାପରେ କିଣିବା ଉପରକୁ ଗଲୁ ଚଢ଼େଇକି ମାନେ ଉପରକୁ ଆହୁରି ମିଞ୍ଚେଇ ଅଛି। ସିଢ଼ି ମେଞ୍ଚେ ସିଢ଼ି ତାପରେ ଆହୁରି ଟୋଟାଲ ଶିଢ଼ି ପାଇଁ ରାସ୍ତା ନାହିଁ। ସିଢି ପଡି ନାଇ ମାଟିରେ ଚାଲିକିଯିବ ପାହାଡ ଇଏ
ମାନେ ଟୋଟାଲ ପାହାଡ ଉପରୁକୁ ଆପଣ ପଳେଇଲେ ହ ହଉ।
ପୁରେଇତି ନୁହଁ ପୁରା ପାହାଡ଼କ ଉପରକୁ ଯାଇଥିଲି ବଢିଆ ଲାଗିଲା।
ଏତେ ବାଟ ଯାଇ ପାରିଲେ ଆପଣ?
ହଁ। ହ ଉପରେ ପୁଣି ଠାକୁର ଦର୍ଶନ କଲେ ନା କଣ କେମିତି କଲେ, ହଁ ଉପରେ ତୋ ଠାକୁର ଦର୍ଶନ ହେଲା। ନା ଉପରେ କଣ ପ୍ରସାଦ ଆଣିବ। ଉପରେ ଆଣି। ହଁ। ଉପରକୁ ଗାଡି ଫାଡି ନେଇକି ନି ଯାଇଥାଅ। ସେଠି ତ ରାସ୍ତା ହିଁ ନାହିଁ ପାହାଚରେ କେମିତି ଗାଡ଼ି ଚଡିବ। ଠାକୁରଙ୍କଲା ଠାକୁରଙ୍କ ବଲା ଗାଡି ନେଇକି ଯାଇହବ।
ହୁଁ,
ତାଉପରକୁ ଆଉ ଠାରଙ୍କ ତାପୂରୁ ଆଉା ଗାତି ନେଇି ଯାଇହବନି।
ତରେ କଣ ଜଙ୍ଗଲ ଫଙ୍ଗଲ ଏଇଥିଲା ଗଛ ବୁଛ ନା କଣ ଜାଗା।
ଜଙ୍ଗଲ ଏରିଆ ପୁରା ଜଙ୍ଗଲ ଏରିଆ
ପୁରା ଜଙ୍ଗଲ ଏରିଆ କୌଣସି ମାର୍କେଟ ଫାର୍କେଟ ଅଛି ନା ନାହିଁ ସେଠି?
ବଜାର ଫଜାର ହଁ ବଜାର ଫଜାର ଅଛି। ହଁ ହଁ ଅଛି ଅଛି। ସେଇ ତଳେ। ତଳେ ଅଛି ଉପରେ ବି ଅଛି ସବୁଠୀ ଅଛି।
ତା ମାନେ ରୋଡ ଟା ତା ମାନେ ତା ମନ୍ଦିର କତୁରୁ କେତେ ବାଟା ହବ? ତାପରେ କେତେ କିଲୋମିଟର ହବ?
ଏ ଯେଉଁ ପାହାଡ଼ଟା ପାହା ହଁ। ପାହାଡ଼ଟା।
ଆଚ୍ଛା।
ପାହାଡ଼ରେ ତମେ ଯଦି ଗାଡ଼ି ନେଇକି ଯିବ ବି ଉପରୁକୁ ସେ ତିନି କିଲୋମିଟର ହେବ ଚାଲିକି ଗଲେ ବି ସେ ତିନି ଚାରି କିଲୋମିଟର ହବ।
ହୁଁ।
ଚାରି କିଲୋମିଟର ହେବ ଚାଲିକି ଗଲେ ସେଇଠି।
ଆଉ ଏମିତି ତାହେଲେ ହେଇଚି।
ହଁ ହଁ।
ଆପଣ ସୋରିଷି ତେଲ ପସନ୍ଦ କରନ୍ତି ନା ନଡ଼ିଆ ତେଲ ପସନ୍ଦ କରନ୍ତି? ନା ବାଦାମ ତେଲ ପସନ୍ଦ କରନ୍ତି?
ନା କୋଉଟା ନୁହଁ।
କୋଉ ତେଲଟା ବି ଆପଣଙ୍କର ପସନ୍ଦ ନୁହଁ?
ନା ନା ନା। ଦିହ ହାତରେ ମାରୁନିକୁଣ୍ଡେଇ କାଣ୍ଡେଇ ହଉଚି ବା।
କୁଣ୍ଡେଇ କାଣ୍ଡେଇ ହଉଚି ମାନେ ମାରୁନାହାନ୍ତି?
କୁଣ୍ଡେଇ କାଣ୍ଡି ହେଲେ ତେଲ ମାରାହୁଏନି ଆଗ ମାରୁଥିନି।
ଆ ଚୁଟି ଫୁଟିର ମାରୁଥୁଲେ ତ ନାଁ ମାରୁ ନ ଥିଲେ କି ତେଲ ମାରୁଥୁ ଲେ? ନଡିଆ ତେଲ ଘରେ ର ରନ୍ଧାହେଇଚି ନା ଦୋକାନ କିଣା?
ନା ନା ଦୋକାନ ଦୋକାନ ବେଳେ ବେଳେ ରନ୍ଧା। ହୁଁ। ମୁଁ ମାରେନା ମୋ ବୋଉ ଖାଲି ମାରିଦବ ମୁଣ୍ଡରେ ଆଣି କି।
ଆପଣ କି ପାଣି ପିଅନ୍ତି ଥଣ୍ଡା ପାଣି ପିଅନ୍ତି ନା ନା ନା ଯୋଉ ସାଧା ପାଣି ପିଅନ୍ତି?
ସାଧା ପାଣି ସାଧା ପାଣି ଥଣ୍ଡା ପାଣି ଯୋଉଟା ଦେବ ଚଳିବ। ଥାଣ୍ଡା ପାଣି ଥାଣ୍ଡା ପାଣି।
ଥଣ୍ଡା ପାଣି ପିଅନ୍ତି, ଆଉ ଗରମ ପାଣି ପିଅନ୍ତି?
ଗରମ ପାଣି ପିଏନି ଆମର ଟିକେ କାମ ଅଛି ମୁଁ ଯାଉଛି।